ହେଲୋ ହଁ ଭଲ ଅଛୁ। ତମେ
ମୁଁ ବି ଭଲ ଅଛି ଆଉ କଣ?
ହଁ ଠିକ ଅଛି ଆଜି
ଇଆଡେ ପଳେଇ ଆସ ଇଆଡେ ପଳେଇ ଆସେ।
ହୁଁ।
ହୁଁ।
ଉହୁଁ ହୁଁ।
ଆଉ କଣ ଆଜି। ଆଉ କଣ ଗୋଟେ କୁହ
ହଁ ହଁ ଆଉ ତମ ଆଜି କଣ କଣ କଲ?
କଣ କଲି କଣ, ସେ ଖାଲି ବୁଲାବୁଲି ମୋର ତ ସଦାବେଳେ ଆଉ ବୁଲାବୁଲି। ଖାଇବା ପିଇବା ପାଇଁ। ମୋ ସାଙ୍ଗରେ ମୋର ଯାଇଥିଲୁ ଆସିଲୁ।
ହୁଁ।
ହୁଁ ତାପରେ ପୁଣି ଘରେ ପୁଣି ଖାଇଲି ଏ ଛାତ ଉପରେ ଟିକେ ବଇଲି। ପୁଣି ଜିମି ଶୋଇବି। ଟିକେ ଫୋନ୍ ଫୋନ୍ ଦେଖିକି ହୁଁ।
ଉଁ ମୁଁ ତ ଏଇ ସକାଳେ ଆଜି ଉଁ ଉ ଉଠିଲି ଗଲି ବିଲକୁ।
ଆଜି ମୋ ବୋଉ କଣ କି ଗୋଟେ ପିଠା କରିଥିଲା। ପୁର ଫୁର ଦେଇକି କଣ କଣ କେୟାଣି କଣ ଅଛି କି ପର୍ଵ ଫର୍ବ?
ନା ପର୍ବ ତ କିଛି ନାହିଁ ହୁଁ ହୁଁ ତଥାପି ଆ ଆ ଆଉ ନା ଏବେ କିଛି ପର୍ବ ନାଇଁ।
ପର୍ବ ନାହିଁ ଏବେ।
ନା ନା।
ଆଉ।
ମା। କିଛି ପର୍ବ ନାହିଁ ଆଗୁ ଆହୁରି ବହୁତ ଦିନ ରହିଲାଣି ଗଣେଶ ପୂଜା।
ଅହ ଆଉ କଣ ଆଉ କଣ କରିବି ବୋଲି ଭାବଛ ତମେ?
କରିବା କଣ ପ୍ଲସ ଟୁ କରିବା ଏଇ ଯାଇଥିନି ଫର୍ମ ପକେଇବାକୁ
ହଁ ପ୍ଲସ୍ ଟୁ କରିବ ମାନେ ଫାଷ୍ଟେ? ଦଶମ ସାରିଲ ତାପରେ ଆଇଟି ଆଇ ଆଇଟିଆଇ ପରେ ଆଇଟିଆଇ କ-କମ୍ପ୍ଲିଟ୍ କରିକି ତାପରେ ଏବେ ଆ ପ୍ଲସ୍ ଟୁ।
ହଁ ପ୍ଲସ୍ ଟୁ ଆଇଲି କ ନା ଏ ବର୍ଷ ଟା ମୁଁ ଡିପ୍ଲୋମା କରିବିନି। କରିବିନି ମୋ ପରେ ପଇସା ନେଇ କର ଆଉ ବେକାର ନହେଲେ ପୁଣି ଏ ବର୍ଷଟା ଖରାପ ହବ ନଷ୍ଟ ହବ। ହଁ ଆଉ ତାଠୁ ଭଲ ପ୍ଲସ ଟୁ କରିଦେବି ହଁ ଆର ବର୍ଷଟା ବି ସେକେଣ୍ଡରେ ରହିଯିବ ତାପରୁ ଏକାଥା ହଁ ଏ ବର୍ଷ ନଷ୍ଟ ହେଇଥାନ୍ତା ଆର ବର୍ଷ ଟା ବି ଯିବ ସେମିତି।
ହଁ।
ତ ଗୋଟେ ସାର୍ଟିଫିକଟ ତ ହାତରେ ପଳେଇ ଆସିବ ନା। ଯୋଉଠି ନାହିଁ ସେଠି କାମରେ ବି ଆସିବ। ହୁଁ।
ହୁଁ।
ଆଁ! ହଁ ଫର୍ମ ପକେଇକି ଆଇଲି। ଦରକାର ହେଲା ଦଶନ ସଟିଫିକେଟ ଆଧାର କାର୍ଡ ବ୍ୟାଙ୍କ ପାସ୍ ବୁକ ବ୍ୟାଙ୍ଗ ବଇ ହଁ ଆଉ
ହଁ।
ପୋର୍ଟ ସାଇଜ ଫଟୋ।
ହୁଁ।
ହ ମାନେ ଅଧା ଘଟ ହଁ। ଆଉ କଣ ହଁ ଆଉ ମୋ ଫୋନ ନମ୍ବର
ହଁ।
ମୋବାଇଲ ଫୋନ ନମ୍ବର ଆଉ ଏଛି ହଁ। ଏଇ ଆଉ ଏତିକି ସବୁ ଲାଗିଲା ଆଉ
ଆପଣ କଣ ଖାଇବା ପାଇଁ ଭଲ ଲାଗନ୍ତି ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ?
ମତେ ଖାଇବାକୁ କହିବାକୁ ଗଲେ ମତେ ସବୁଠୁ ଭଲ ଲାଗେ ପଖାଳ।
ପଖାଳ ହୁ ମୋତେ ବି ତ ପଖାଳ ପଖାଳ ଖାଇଦେଲେ ଆଉ ଭୋକ ଏତେ କରେନା।
ହ ସେ ପଖାଳ ସହିତ ଯଦି ଆଳୁ ପୋ -ପୋଡା କି ନହେଲେ ଟମାଟ ହଁ। ହେଇଗଲା ତାହେଲେ ଆଉ କିଛି
ହୁଁ ସେ ସେଟା ତ ବଢିଆ।
ହ ଆହୁରି ଯଦି ଦହି ହବ କି ଲେମ୍ବୁ ହବ ଆହୁରି ବଢିଆ ଲାଗିବ।
ଯେମର ସେମିତି ପଖାଳଳେ ଏମିତି ହେଲେ ହେଇଯିବ।
ଏ ଲେମ୍ବୁ ହେଲେ ଆଉ ଟିକେ ବଢିଆ ଲାଗିବ କାହିଁକି ନା ଲେମ୍ବୁ ଟା ମୁଁ। କଣ କରେ ନା ଅଧା ଯଦି ସେ ଟମାଟୋ ରେ ଚିପୁଡ଼ି ଦେବେ ଅ ଧା ଆଉ ସେ ତୋରାନି ଚିପୁଡି ଦେବି। ମାନେ ଖାଇସାରିଲା ପରେ। ତୋରାନ୍ ଟାକୁ ଟି ଟ ଆଉ ଟିକେ ଖଟା ଲାଗିବ। ପିଇଦେବେ ଭଲ ଲାଗେ।
ହୁଁ ଆସି ଖାଲି ତୋରାଣି ଟା ପିଇଲେ ଭଲ ଲାଗିନଥାନ୍ତା ଏମି ତମେ ପୁରା ବନେଇ ଚୁନେଇ କଲ ଆଉ।
ହଁ।
ସେମିତି ହେଲେ ପିଇଦବ ଆଉ ନା ଭଲ ଲାଗିବ ପିଇଲେ ଆଉ। ହୁଁ। ଆଉ ଆଉ କଣ ସବୁ ଖେଳା ଖେଳି ଏବେ ଖେଳା ଖେଳି କଣ ଚାଲିଛି ମାନେ କଣ କ୍ରିକେଟ ଫ୍ରିକେଟ ଖେଳୁଛ। ନା ଗେମ୍ ଖେୁଳୁଛ।
ନା ଗେମେ ତ
ହଁ କଣ ଚାଲିଛି ଏବେ ଖେଳା ଖେଳି। ମତେ ଲାଗୁଛି ତ ଏବେ କିଛି ଚାଲି ନଥିବ।
କେତେବେଳେ କେମିତି ବ୍ୟାଡମିଣ୍ଟନ ଖେଳ ଆଉ କ୍ରିଏଟ ଟାଇମ ଆସିଲେ ହଁ। ବିଲ ହରିଆ ସବୁ ପଡିଆ ପଇଲେ କ୍ରିକେଟ ଖେଳ ହୁଏ।
ହଁ କୋଉ ଟାଇମ୍ ରେ ମାନେ କ୍ରିକେଟ୍ ଖେଳ ପଡିଆ ପଡେ। ଖରାବେଳ ନା ଖାଇ ଖରାଦିନ।
ହଁ। ଖରା ଦିନେ ହଁ କାହିଁକ ନା ଆମକରେ ପଡିଆ ନାହିଁ ନା।
ଉଁ।
ପଡିଆ ଥିଲେ ସିନା ଗୋଟେ ସେ କଣ କରିବା ହୁଁ।
ହଁ ଆ ଏବେ ତ ଏବେ ତ ସିଜନ ଚାଲିଛି ଜାମୁକୋଳି ସିଜନ ଆଉ ନା। ହୁଁ ଏବେ ବର୍ଷା ଦିନ ପଳି ଆଇଲାଣି ଆ ଡେଲି ବର୍ଷା ହେଉଛି। ବଢିଆ ଲାଗୁଛି କିନ୍ତୁ ଏବେ ସବୁଆଡେ ଦେଖ ପୁରା ସବୁ ଗ୍ରୀନ୍ ଗ୍ରୀନ୍ ଗଛ ଗୁରା ପୁରା ମସମଟା ହୁଁ।
ହଁ ସେ ମୌସୁମୀ ଟା ଭଲ ଲାଗୁଛି।
ଟ ଖରା ଦିନେ ଦେଖିବ ସବୁଆଡେ ପୁରା ମାନେ ମରୁଭୂମି ଟାଇପରେ ପୁରା ଲାଗିବ। ଏ ଏବେ ଶୀତଦିନ ପୁରା ମାନେ ସବୁଆଡେ ହଁ ସବୁଆଡେ ଗ୍ରୀନ୍ ଗ୍ରୀନ୍ ବଢିଆ ଲାଗୁଛି।
ହଁ ଏବେ ସବୁଆଡେ ଗ୍ରୀନ୍ ମାନେ ଏବେ କଣ ନା ହଉଛି ସବୁ ଗର୍ଜି ଯିବ। ହଁ ଗଜିରିକ ସବୁ ପଣା ପତର ଫତର ଗଛରେ ସବୁଆଡେ। ମାନେ ଆଉ ତାପରେ ହଁ। ଚାଷ ଯୋଉ ଏଗୁଣା ଧାନ କରିବାଆ ବୁଣା ଧାନ ସବୁ ବୁଣା ଏଇଠୁ ଧାନ ଗଛ। ମଲ ଦେଖିଆ ହବ।
ହଁ ହୁଁ ଆଉ।
ଆ ଏଆରେ ଖରା ଦିନେ କଣ ଖରା ଦିନେ କିଛି ନଥିବ। ବିଲ ଗୁଡା ଫାଙ୍କା ଥିବ। ସେ ହଁ ଗଛରେ ପ ପତ୍ର ନଥିବ କି କିଛି ନଥିବ। ପବନ ଟିକେ ଦଉନଥିବ ଯୋଉ ପୁରା ଏକା ତା ମରୁନି ଯେମିତି ସେମିତି ଲାଗିବ। କହିବ କି ନଈ ଦେଇକି ଯେମିତି ପୁରା ନଈ ବାଲି ସେଇ ବାଗିଆ ପୁରା।
ହଁ।
ହୁଁ ହୁଁ।
ହୁଁ ଓ ହୋ।
ହୁଁ।
ଆଉ କ ଧର ଆରା। କୋଉ ପସନ୍ଦ ମାନେ କୋଉ ଭଳିଆ ବାଇକ୍ ପସନ୍ଦ ତମର।
ବାଇକି ମାନେ ମୋର ଏମତି ନା ବାଇକି ପସନ୍ଦ। କିନ୍ତୁ ମୁଁ ଅଧିକ ଟିକେ ଦେଖେ କଣ ନା ତେଲ। ଯେମିତି ହଁ। ବାଇକ୍ ଟେ ବି ଭଲ ଥିବ। ଘରେ ଚଲେଇ ପାରୁଥିବେ। ମୁଁ ବି ଚଲେଇ ପାରୁଥିବି। ଘରେ ବସି ପାରୁଥିବେ। କି ଘରେ କଣ ଜିନିଷ ଗୋଟେ ହଁ ନେଇକି ଯି ଯାଇପାରିବେ। ହୁଁ ସେମିତିଆ ବାଇକି କି ଯେମିତିକା କି ହୁଣ୍ଡା। ହୁଣ୍ଡା ଏଚ୍ ବି ୱାନ ଟେଣ୍ଟି ଫାଇବ ଗୋଟେ। ହଁ ସେଟା ଗୋଟେ ଭଲ ଲାଗେ ମତେ ଟିକେ ଅଧିକ। ତାପରେ ପ୍ଲାଣ୍ଟିନା ହଁ
ହୁଁ।
ହଁ ଆଛି ତ ଏବେ ଆମର ଡିସ୍କଭର ଡିସ୍କଭର ହଁ ହଣ୍ଡ୍ରେଡ୍ ହଁ। କିନ୍ତୁ ଏଇରା ସବୁ ଭଲ ଲାଗିଲେ ଭଲ ଲାଗେ ଆଉ।
ହଁ ଆଉ ତ ମୁଁ ସବୁଠାରୁ ଆଁ ଥରେ ତମେ ତୁମେ ଯେତେବେଳେ ଦୁଃଖରେ ଥାଅ ସେତେବେଳେ ମାନେ କଣ କର କଣ ଏମିତି କରଜେ ମାଇଁ ମାନେ ମନ ଟା ପୁରା ଅଁ ଫ୍ରି ଲାଗେ?
ହଁ ଦୁଃଖରେ ଯେତେବେଳେ ଥାଏ ସେତେଳେ ମୁଁ ଟିକେ କଣ କରେ ନା ଯେମିତି କି ଆମ ଠାକୁ
ମାନେ ସବୁଠାରୁ ଖୁସି କୋଉଥିରେ ମିଳେ?
ଏ ସେ ଦୁଃଖ ରେ ଯେତେବେଳେ ଥିବ ଯଦି ସାଙ୍ଗ ମାନଙ୍କ ସହିତ ଏଇଜି କୁଆଡେ ଯାଇଥିବ କି କି ତାଙ୍କ ପାଖରେ ବସିଥିବ ସିଏ ଯୋଉଁ ହସି ହଁ ଆଡୁ ସଡୁ କଥା କହିବ ହସିବ ହଁ ସେଇଠି ଭଲ ଲାଗେ ହଁ ନହେଲେ ଏ କେଲା ତ ଭଲ ଲାଗେନା ଟୋଟାଲ ଏକେଲା ରହିଲା ବେଳେ।
ହଁ।
ଏକେଲା ରହିଲା ବେଳକୁ ଦୁଃଖରେ ଆହୁରି କଷ୍ଟ ହବ ମାନେ ଦୁଃଖ ଲାଗିବ। ହୁଁ।
ମୋତେ ତ କଣ ମୋତେ କଣ ଭଲ ଲାଗିଲେ କହିଲ' ମୁଁ ଯେତବେଳେ ଦୁଃଖ ଥାଏ ମୁଁ ତ ବହୁତ୍ ଟାଇମ୍ ଦୁଃଖି ହିଁ ନ ଥାଏ।
ହୁଁ।
ମୁତ୍ କଣ କରେ କହିଲେ ମୁଁ ସିଧା ଆଁ ଗାଡ଼ି ଧରେ ନହେଲେ ସାଇକେଲ ଧରେ ସିଧା ଏକାଟି ଆ ବୁଲିବାକୁ ଆଉ ମାନେ ବୁଲିବାକୁ ପୁରା ପଳେଇମି ଆଁ ଖାଇମ୍ ପିଇମି, ଥଣ୍ଡା ପିମ୍, ଥଣ୍ଡା ପିଇମି, ଇ ଏ କରିମି ଆଉ ପୁରା ଏମି ବୁଲିମି, ପୁରା ଫ୍ରି ହେଇକି ବୁଲିମି, କିଛି ନାଇଁ ମୋର ସେଇ ତେନ୍ ବହୁତ୍ ବଡ ଖୁସି ଧର ଗାଡି ନେଇ ଘରୁ ବାହାରି ଗଲି ମାନେ ଆଉ କିଛି ମାନେ
ହଁ ତା ପାଇଁ ହଁ ପୁଅ ପିଲା ମାନଙ୍କୁ ଟିକେ ଏତିକି ଭଲ ଲାଗେ ଗାଡି ଚଲ ଇଲା ବେଳେ ମାନେ କୁଆଡେ ବୁଲିବାକୁ ଗଲେ ସେ କହିଲେ କି ହଁ ବୁଲିବାକୁ ଯିବ କୁଆଡେ ନହେଲେ ଗାଡି ମନେଉଛି ଯିବ ହୁଁ
ତାଙ୍କର ରିୟଲ୍ ଖୁସି ନା ରିୟଲ୍ ଖୁସି ମାନେ ଜାଣି ପାରୁନାହାନ୍ତି କୋଉ ଟାକୁ କୋଉଟାକୁ କହିଲେ? ପୁଅ ପିଲାଙ୍କ ରିୟଲ୍ ଖୁସି ହେଲା ଆ ବାଇକ୍ ଚଲେଇବା। ବାଇକ୍ ହଁ ବାଇକ୍ ଚଲେଇବା ଖାଇବା ପିଇବା ବୁଲିବା ବାସ୍ ପୁଅ ପିଲାଙ୍କର ଏଇଟା ପୁଅ ପିଲା ଅଧିକାଂଶ ହଁ।
ତାଙ୍କ ତାଙ୍କ ଜୀବନରେ ଏତିକି ଦରକାର ଗୋଟେ ହଁ ଆ ମୋ ଦର ସେ ଗୋଟେ ଗାଡି ଥିବ ଆ ଗାଡିରେ ତେଲ ପକେଇବାକୁ ପଇସା ଥିବ ସବୁବେଳେ
ହଁ ପଇସାଟା ସଦାବେଳେ ଥିବ ପଇସାଟା। କାହିଁକିନା ପୁଅ ପିଲାଙ୍କ କତିରେ ପୁଅ ପିଲାଙ୍କ କତିରେ ପଇସା ନଥିଲେ ନା ପୁଅ ପିଲା ମାନେ ବହୁତ୍ ମାନେ ଦୁଖେ ଦୁଖେ
ହଁ ଆଉ ତାପରେ ପଇସା ଥାଉ ଆଉ କଣ କୁହ? ଦି ହଳ ଡ୍ରେସ୍ ଡ୍ରେସ୍ ତା ମାନେ କଣ ଦି ଟା ହଉଛି ସାର୍ଟ ଥାଉ ଦି ଟା ପେଣ୍ଟ ତାକୁ ଭଲ ନା ପାଇଲା। ତା ବେଳକୁ ଗୋଟେ ଭଲ ଫୋନ୍ ଥାଉ ଆଉ କିଛି ଦର୍ ଦରକାର୍ ନାହିଁ ଆଉ ଗୋଟେ ବୁ ଆଉ ଗୋଟେ ବୁ ମାନେ ବୁଉଟୁ ସନ୍ ଗ୍ଲାସ୍ ଦରକାର୍ ହୀ ନାହିଁ କାହାର କାହାର ଦରକାର୍ ହଁ କିନ୍ତୁ ଆଉ ଏ କିଏ ସବୁ ଥିବା ଦରକାର୍ ସେଥିକିରେ ବହୁତ୍ ଖୁସି। ସେୟା ନାଇଁ ହୁଁ ଏତେ ନୁହେଁକି ଝିଅ ପିଲାଙ୍କ ପରିକା ଏଟା ଦର୍ କାର୍ ସେଟା ଦର୍ କାର୍ ତମର ଗୋ ନଖ ଟୁ ଯେ ମୁଣ୍ଡ ଗୋର ଜାଇଁକି ସବୁ ଦର୍ କାର୍ ତାଙ୍କର ମେକପ ମେକପ ଜିନିଷ କିଣି କିଣି ତମେ ନିଜେ ଇଏ ହେଇଯାଇଥିବ ତଥାପି ତମ ମନ ଭରିବ ନା ତାଙ୍କୁ ଦଶହଳ ଡ୍ରେସ। ଦେଲେ ବି
ହଁ କିଏ କହେ ନା ମୁଁ ଗୋଟିଏ ଡ୍ରେସ୍ କିଣିଛି।
ହୁଁ, ହୁଁ।
କିନ୍ତୁ ଆମ ଦିହଳ ପୋଷାକରେ ଆମର ମନ ଖୁସି।
ହଁ। ସେଇଟା ଗୋଟେ ଖୁସି ଆଉ।
ଏ ସବୁ ଆଉ।
ଆଉ କଣ ଖାଇବାରେ କଣ ଭଲ ଲାଗେ ତୁମକୁ?
ଅ। ଅ ଖାଇବାରେ ମାନେ କଣ ମାନେ ମିଠା ନା କ କୋଉପରେ?
ମାନେ ଖାଇବା ଉପରେ ଯେମିତି କି ଯେମ ଭାତ, ଡାଲମା ଇଏ ସେ ଏଇପଟ। ଏଇଭଳିଆ ଜିନିଷରେ କଣ ମାନେ କେଉଁଟା ଭଲ ଲାଗେ ତମକୁ? ଆପଣଙ୍କୁ କେଉଁଟା ଭଲ ଲାଗେ?
ମତେ
କି ଚିକେନ୍ ତନ୍ଦୁରୀ ହେଇଗଲେ କି ଚିକା ମାନେ କଣ
ହଉ ଦେବା ମୁଁ ଆଉ ଚିକେ ଆଇଁଷ ଆଉ ଖାଉନି।
ହଁ ଆଉ କଣ ଯଉଟା ବି ଖାଉଛନ୍ତି। କେଉଁଠେ ଭଲ ଲାଗୁଛି? ମ୍ୟାଡ଼ାମ୍ ଖାଇବାରେ ଭଲ କଣ?
ନିରାମିଷ ହେଇଯାଇଛି ପୁରା ନିରାମିଷ ହେଲେ ମତେ। ମତେ ହୁଣା କଣ ଚିକେନ ଜାଗାରେ ପନିର ଭଲ ଲାଗୁଛି ଛେନା ହଁ ସେ ସେନାତିଆ ସେ ପନିର ଭଲ ହଉଛିି। କେଟା ଭଲ ଲାଗୁଛି ହଁ ଆଉ ନର୍ମାଲି ନର୍ମାଲି ମୁଁ କହିବି ଯଦି ମତେ ଭଲ ଲାଗୁଛି ଘରେ ଯଦି ମୋ ବୋଉ କରିଥିବ ଘୁଗୁନି।
ହଁ ଘର ଘୁଗୁନି ବୋଉ ଯୋଉ ଘୁଗୁନିଟା କରେ ସେଟା ଭଲ ଲାଗେ।
ତା ସହିତ ରୁ ଟି ଯଦି ତମେ ତିନି ପଟ ଖାଉଥିବ, ତାହେଲେ ମୋର ସାତ ଆଠ ପଟ ପଳାଏ।
ରୁଟି ତ ମୁଁ ଖାଏ ନା କେବେ ରୁଟି ଖାଇଲେ ମଧ୍ୟ ରାତିରେ ମାନେ ଭୋକ କରିବ ମୁଁ କିଣି ଘରେ ଉଠିକି ଆସିକି ବୋଉ କହିବି କି ଖାଇବାକୁ ଦେ ରାତି ବାରଟା ଗୋଟେରେ ମୁଁ ସେଇଥିପାଇଁ ଜମା ରାତିରେ ଟିକେ ଦେଖଏନି।
ଉୁଁ ହୁଁ।
କଣ ଫାଷ୍ଟଫୁଡ଼ରେ କଣ ଖାଇବାକୁ ଭଲ ଲାଗେ?
ଫାଷ୍ଟ ଫୁଡରେ ଆଗରୁ ଯଦି କହିବେ ମତେ ଏତେ ଟିକେ ଅଧିକ ଭଲ ଲାଗେ ମାନେ ଯେତେବେଳେ ନନଭେଜ୍ ମାନେ ଆଇଁଷ ଖାଉଥିଲି। ହଁ ଆଇଁଷ ଯେତେବେଳେ ଖାଉଥିଲି ସେତେବେଳେ ମତେ ଟିକେ ବେଶୀ ଭଲ ଲାଗେ। ବିରିୟାନ ଟା ହଁ ବିରିୟାନୀ।
କିନ୍ତୁ ମାନେ ସବୁଆଡେ ଯୁଆଡେ ଦେଖିବ ବିରିୟାନୀ ଭଲ ଲାଗେ କିନ୍ତୁ ଏଇଠୁ ଆମର ଗୋଟେ ଅଛି ଗୋଟେ ସନା ବୋଲି ଗୋଟେ ଇଟେ ହୋଟେଲରେ ବଢ଼ିଆ ଲାଗେ କିନ୍ତୁ ଚିକେନ ବିରିୟାନୀଟା।
ସବର ଉପ ମାନ ହପ୍ତାହରେ ଯାହାବି ହେଲେ ଥରେ ନା ଦିଥର ଯାହାବି ହେଲେ ଯିବି।
ହଁ।
ଭଲ ଲାଗେ ସେଠି ତାପରେ ଅ ମୁଁ ତ। ଯ ମୋ ସାଙ୍ଗରେ ଆଉ ଜଣେ ସାଙ୍ଗ ସି ସିଏ ବି ଯିବ ହୋଟେଲ। ରେ ଯାହାବି ହେଲେ ଥରେ ନହେଲେ ଦିଥର ଯାହାବି ହେଲେ ଖାଇବୁ।
ହଁ।
ଆଉ ଫାଷ୍ଟ ଫୁଡରେ କଣ? ହଁ। ଆଉ ଫାଷ୍ଟ ଫୁଡରେ ତାପରେ ତାପରେ ଯାଇକି ହଉଛି ଚାଉମିନ, ଚିକେନ। ଚାଉମିନ ଭଲ ଲାଗେ ଆଗେ ଏବେ ଆଉ ଭଲ ଲାଗୁନି। ହଁ।
ହଁ ସେଇଆ ଆଉ ଆଉ କଣ ସା
ମଟନ ଟା ଆଗେ ଭଲ ଲାଗେ କି ମାନେ ଘରେ ଆଣିଲେ ଆକ୍ଚୁଲି ଘରେ କରିପାରନ୍ତି ନାଇଁ।
ଓହୋ ଆଉ ମୁଁ କଣ ଶୁଣିଲି ଆଉ ତମ ଗାଁ ରେ କଣ କାଲି ଗୋଟେ ଯିବା କଣ ହେ ଫାଇନାଲ୍ ଦେଖା ଫାଇନାଲ ଦେଖିବା ପାଇଁ
ହଁ ଜଣଙ୍କର ବାହାଘର ଠିକ ହେଇଯାଇ ଗଲାଣି। ସିଏ ତାଙ୍କ ଦେଖିବାକୁ କାଲି ଯିବେ ହଁ
ଆଉ କଣ ଆଉ କଣ ପୁଅର ସାଲେରୀ କେତେ?
ମୋର ସାଲେରିି କଣ ଲକ୍ଷେ ଟଙ୍କା ମାସକୁ।
ଲକ୍ଷେ ଟଙ୍କା ମାସକୁ ଆଉ ଭଲ ତ।
ବୁଢା ମକାରେ ଚଉକା ମାରିଦେଇଛି ଆଉ।
ମଉକାରେ ଚଉକା ମାରି ଦେଇଛି ଏଁ ବୁଢ଼ା ଭଲ ଲୋକଟା ନା ଖରାପ ଲୋକଟା?
ହଁ ବୁଢା ଟିକେ ଠକ ଟା ନା
ହୁଁ।
ସେ ଆଉ ଜଣଙ୍କ ପାଇଁ ପ୍ରସ୍ତାବ ଆସିଥିଲା ବୁଢା ଦେଖିଲା ବେଳକୁ ଏ
ମଉକା ରେ ହାମ ମଉକା ଦେଖି କି ଚୌକା ମାରି ଦେଇଛି ସେଥିପାଇଁ ଏଇ କଥା ଟା କହିଲ ବୋଲି କି ମଉକା ଦେଖି ଚଉକା ମାରି ଦେଇଛି।
ହଁ, ହଁ।
ଓହୋ ସେଇଆ ଆଉ ଟିକେ ଠକ ବୁଢ଼ାଟା ନା? ମାନେ ଗାଲୁଆ ଗାଲୁଆ ଲୋକଟା।
ହଁ ଆ କାଲି ଦେଖିବା ଗଲେ କଣ ହଉଛି ହଁ। ଦେଖିଆ ଆମ ଘରେ ତ ବାପାଙ୍କୁ କହିଛନ୍ତି ବାପା ତ ଯିବେ କି ନାହିଁ ମୁଁ ଜାଣିନି।
ହଁ ଯିବେନି କିଏ କହିଲା ଯାହା ବି ହେଲେ
ମୋର ଇଚ୍ଛା ତ ନାହିଁ ମ ଯିବାର ବାପାଙ୍କର ସେ ଯଦି ନଥିବ। ସେଇଆ ମୋର ଇଚ୍ଛା ନାହିଁ। ହୁଁ ଭଲ ଭଲ ଲୋକ ହେଇଥିଲେ ସିନା ଇଚ୍ଛା ହଉଛି
ହୁଁ ରାତିରେ କଣ ଏବେ ଶୋଇ ଯେତେବେଳେ ରାତିରେ ଏବେ ଶୋଉଛ କଣ ଥଣ୍ଡା ଲାଗୁଛି? ନା ସେଇ ଗରମ ଲାଗୁଛି ଆଁ
ହାଲୋ।
ହାଲୋ।
ହଁ।
ରାତିରେ ଏବେ ଥ ରାତିରେ ଏବେ ଥଣ୍ଡା ଲାଗୁଛି ନା ଗରମ ଲାଗୁଛି?
ହଁ ଏବେ ଆଜି ଟିକେ ମେଘ ହେଇଛି ହେଲା।
ହଁ ମେଘ ହେଲେ ବି ମ ଡେଲି ବି ମେଘ ହଉଛି କିନ୍ତୁ ରାତିରେ ଶୋଇଲା ବେଳକୁ ଏତେ ବି ଥଣ୍ଡା ଥଣ୍ଡା କଣ ମାନେ ଗୁଳିଗୁଳି ଟାଇପ୍ ରହୁଛି।
ହଁ ଗରମ ମାନେ ବାମ୍ଫ ଯେମିତି ଉଠେ ତ ହଉଛି ତଳୁ ହଁ ଆସେ ଉଠୁଛି କାହିଁକି ନା ଏବେ ଆଜ ଆକ୍ଚୁଲି ଆଗରୁ କଣ ହଉଛି ମାନେ ଥିଲା ଚାଳ ଘର।
ହଁ।
ଏଇ ହଁ ଚାଳ ଘର ମାଟି ଘର। ସିଏ ଏତେ କଣ ନା ମାଟି ଟା ସବୁବେଳେ ଥଣ୍ଡା ରହିବ।
ହଁ।
ଏବେ ହେଇଗଲା କଣ ସିମେଣ୍ଟ ପକ୍କା ଘର। ସିମେଟ ଟା କଣ ଟିକେ ଖରାପ ହେଲେ ସେ ଗରମ ହେଲା।
ହଁ ସେଟା ତ ଠିକ କଥା।
ଆ ସେଇଟା ସେ ଗରମ ହେଲେ ତ ମାନେ ତାପରେ ପାଣି ପଇଲେ ସେ ଆହୁରି ଗରମ ଟା ହଉଛି ଉଠୁଛି।
ହଁ ସେଇଟା ତ ସତ କଥା ହୁଁ।
ଓ ଏୟା ଆଉ ସେଥିପାଇଁ ଗରମ ହଉଛି। ବହୁତ ହଁ ଆଉ ମାଟି ଘର ଘର ହେଲେ କି ଚାଳ ଘର ହେଲେ ଏଇଗୁଣା ତ ପୁରା, ଭଲ ଲାଗିବ ଥଣ୍ଡା ଥଣ୍ଡା ପୁରା ଲାଗିବ।
ପୁରା ଥଣ୍ଡା ଲାଗିବ
ହଁ।
ମତେ ଲାଗୁଛି ପ୍ରାୟତଃ ଆଉ ଚାଳଘର ଏଠି କୋଉଠି ମାନେ ମୁଁ ଦେଖିବାକୁ ପାଉନି ମୁଁ ଯୋଉଠି ବି ଦେଖେଇି ମାନେ ଆ ଅତି ଯଦି ଗାଉଁଲି ଗାଉଁଲି ଜାଗାକୁ ଯ ଅତି ଗାଉଁଲି ଜାଗା ତାହେଲେ ସେଠି ତମକୁ ଦେଖିବାକୁ ମିଳିବ ଚାଳ ଫାଳ ଘରେ ଟା କୋଠା କୋଠାଘର ଦେଖିବାକୁ ମିଳିବନି ନହେଲେ ଆମ ଇଆଡେ ପ୍ରାୟତ ପ୍ରାୟତଃ ପୁରା କୁଠା ଘର ସବୁ
ହଁ ଆମ ଆଡେ କୋଠା ଘର ହେଇଗଲାଣି ନା ତାପରେ କିନ୍ତୁ ଟାଉନ ଫାଉନ ଯିବ ଟାଉନ ଏରିଆରେ ହଁ ସେ ଭିତରେ ମାନେ ଟାଉନ ଟା ଏତେଡ ମାନେ ସିଟି ଏରିଆ ହେଇଗଲାଣି ହଁ ବଢିଗଲାଣି ଏତେ କିନ୍ତୁ ସେଇଠି ବି ଦେଖିଲା ବେଳକୁ ଦୋକାନ ଗୁଡା ସବୁ ଚାଳ ଘର ଦୋକାନ ନହେଲେ ଘର ଗୁଡା ହଉଛି ଚାଳ ଘରଁ ଆମ ଗାଁରେ କାହାର ଆମ ଗାଁରେ ଜଣକର ଆଉ ହଁ ଜଣ କରର ଜଣ କର ନା?
ଚାଳହର ଆମର କାହାଘର ଅଛି।
ଜଣଙ୍କର ଅଛି ବା।
କାର?
ହଁ ଏଇ ଯୋଉ ବଡପାଘର ଅଛି ନାଣ ଜଣକର ଚାଳ ଘର ଆଉ ସହିତର
ବଡ଼ବାପା ଘର
ଆଉ ନହେଲେ ଗାଁ ରେ କାହାରଚାଳ ଘର ନାହିଁ।
ହଁ ତାଙ୍କରି ଖାଲେ ତାଙ୍କର ଘରଟା ବି କରୁଛନ୍ତି ଉଠାଇ ଦେବେ ଆଉ।
ହ ଉଠେଇ ଦେଲେ ଆଉ ଗାଁରେ ଚାଳ ଘର ମିଳିବନ ହୁଁ।
ହଁ।
ଆଉ!
ଏଇଆ ସବୁ ହଉଛି ହଁ ନା ନା ଖାଇନି ଖାଇବା ଆଉ। ଜଳ ଖାଇଇ ପ ଖାଇବା ଆଉ
ହଁ ଆଉ!
ଏ ଆଜି ଯାଇଥିଲି ମାମୁଁ ଘରକୁ
ହଁ।
ହଁ ସେ ମାମୁଁ ଘର ଯାଇ ବୁଲିିବାଲିକି ଆସିଛି।
ହଁ।
ଉଁ ତାଙ୍କର କଣ ଜେଜ ମାନେ ଅ ଆଈ ମା ପିଣ୍ଡ ଥିଲା ଆଜି ତ ସେଥିପାଇଁ ହଁ ହୁଁ ହୁଁ। ମୁଁ ବୋଉ ଆମ ପୁଅ ଆଉ
ଆଉ କଣ ନେଇଯାଇଥିଲା?
ଯାଇଥିନୁ କଣ ଏଇ ଛେନାପୋଡ
ହଁ।
ହଁ ଛେନାପୋଡ ନେଇଠିନୁ କିଲେ ଆଉ ହୁଁ ଆଉ ହଉଛି ବିସ୍କୁଟ
ବିସ୍କୁଟ୍ ଚେନାଜୁର ଆମ୍ବ ଆଉ କଣ ପରିବାପତ୍ର ନେଇଥିଲ ବା
ପରିବା ନେଇଥିଲି କାକୁଡି କାକୁଡି ଦି ହଁ ତିନି ଚାରି କିଲୋ ବାଗିଆ ହବ ଆଉ କଲରା ଦି କିଲୋ ବାଗିଆ ହବ
ହଁ।
ଓ ଆଇକି।
ହ ତ ମାମୁଁ ଘର କଣ ବାହାଘର ହଉଛି। ଏଇନା କଣବା।
ନା ବାହାଘର ତ ସଇଲାଣିି ମାନେ ଆଉ ଜଣଙ୍କର ହବ ସେଘ ଘର ହଉଚି ଏବେ ହଁ ଆଉ ହୁଁ ଆଉ ଛଅ ସାତ ମାସ ଗଲେ ତାପରେ ଯାଇଁ ଦେଖିବା।
ଆଉ ଛଅ ସାତ ମାସ ଗଲେ ନାଇଁ
ବାହାଘର କଥା ଭାବିବା ଆଉ
ଓ ହୋ ଓ ହୋ। ଆଉ ତମର କଣ ତମର ତମ ଉପରେ କିଏ ଭାଇ ଅଛନ୍ତି? ନା ନା ଆଉ ତମେ ତଳେସବୁ।
ତଳେ ନା ଉଁ।
ଓହୋ।
ହୁଁ।
ତମ ତଳେ ସବୁଗୁରା। ତମେ ବଡ଼ ତମର କେତେ କେତେ ଭାଇ ଭଉଣୀ।
ଦି ଭାଇ ଆଉ ଭଉଣୀ ତ ନାଇଁ ଆଉ ଛାଡ।
ଆ ଭଉଣୀ ନାଇ ନା ଆମର ତ ସେ ତିନି ଭାଇ ଭଉଣୀ ମୁଁ ମଝିଆ। ମୋ ଦେଇ ମୋ ଦେଇ ଵଡ ଆମ ପୁଅ ଗୋଟେ। ହୁଁ ସାନ ପୁଅଟା ମଧ୍ୟ କିନ୍ତୁ ମୋଠାରୁ ହାଇଟ୍ ଅଧିକ।
ଆମ ପୁଅ ମୋଠୁ ହାଇଟ ଅଧିକ ସାନ ଭାଇର ହଁ।
ଯିଏ ଆସୁଚି କହୁଛି ସିଏ ବଡ ଭାଇ କି ନା ସାନ ଭାଇ।
ହଁ ସେଇପା ସିଏ ଦେଖାଗ ଠିଆ ହେଲା ବେଳକୁ ଆମେ ଲାଗୁଛୁ ମାନେ ଛୋଟ ଛୁଆ। ସଏ ବଡ ଦେଖାଉଛନ୍ତି।
ହଁ।
ଉଁ।
ଆ କଣ କରିବା ଏବେ ନା-ନା-ନା-ନା ଏବେକା ଟାଇମ ରେ ଜେ ଯୋଉ ଛୁଆଗୁରା ଦେଖ ତୋ ଯୋଗୁ ହାଇଟ୍ ହାଇଟ୍ ଦେଖିବ ପୁରା ହାଇଟ୍ ହାଇଟ୍।
ହଁ ହଁ ଯୋଉ ଛୁଆଗୁରା ସବୁ ଡେଙ୍ଗା ସବୁ ଡେଙ୍ଗା ପ ହୁଁ ହୁଁ ଆଗରୁ କଣ ସବୁ ବାଣ୍ଠୁରା ହଁ
ହଁ-ହଁ।
ହୁଁ।
ଜୋଉ ଛୁଆଟା ଦେଖୀବ ଭାଇ ସିଏ ପୁରା ଡେଙ୍ଗା।
ହୁଁ।
ଆଉ କୋଉ ଛୁଆ ଟା ଏମିତି ଦେଖିବନି କି ମାନେ ସିଏ ହାଇଟ୍ ରେ କମ ଅଛି। ନା? ହ୍ୟାଲୋ
ହଲୋ।
କଉ ଛୁଆଟା ଦେଖିବେନି କି ହାଇଟରେ କମ ଅଛି।
ହୁଁ ସବୁ ଏବେ ଡେଙ୍ଗା ଡେଙ୍ଗା।
ହଁ ସବୁ ଏବେ ଡେଙ୍ଗା ଡେଙ୍ଗା ହେବା ମାନେ ଏତେ ଡେଙ୍ଗା ଯେ
ହୁଁ।
ଗୋଟେ ସାଙ୍ଗଟେ କଲ୍ କରିଥିଲା।
ହୁଁ-ହୁଁ
ହୁଁ ଗୋଟେ ସାଙ୍ଗଟେ କଲ କରିଥିଲା ଟାଇମ ଦେଖିଲେ କେତେଟା ହେଲାଣି?
ଟାଇମି ଇ ନଅଟା ତିରିଶ।
ଆରେ ଆମର କଥା ହେବା ଟାଇମ୍।
ଆ ଉଣେଇଶି ମିନିଟ ସଇଁତିରିଶ ସଦଚାଲିଛି ସେ
ହଉ ନହେଲେ ମୁଁ ରହୁଚି।
ହଁ, ହଉ।
ହଁ।
ହଁ।